ହାଲୋ।
ହାଲୋ।
ହାଲୋ। ହଁ ମ୍ୟାଡାମ ନମସ୍କାର।
ହ କଣ କରୁଛ?
ଏଇ ବସିଛି, ଆପଣ କଣ କରୁଛନ୍ତି?
ମୁଁ ସେଇ ବସିଛି ଲୋ ମା, ଆଉ କଣ କରମି?
ଆଛା, ଆପଣଙ୍କ ଦେହ ଭଲ ଅଛି?
ନାରେ, ମୋ ଦେହ ତ ଭଲ ହଉନାହି ଆଉ।
କଣ ହେଇଛି ଆପଣଙ୍କର?
ମୋର ଏଇ କଙ୍କାଳଟା ତ କଣ ହଉଛି ଆଉ। ଗୋଟେ କଙ୍କାଳ ହେବାରୁ ଗୋଟେ ଗୋଡ଼ ଗୋଟେ ସାଇଡ ଗୋଡ ଟା ଟାଣୀ ଧରୁଛି। ସେ ଗୋଡଟା ଗୋଦବାର ପଡିଯାଉଛି, ମେଡିକାଲ ଦି ଥର ଗଣିନି, ବେଲ୍ଟ ପିନ୍ଧିଛି, ସେ ଟିକେ କମିଯାଇଛି।
ଆଚ୍ଛା ଆପଣ ରେଷ୍ଟ କରନ୍ତୁ ଯେତେ।
ହଁ ରେଷ୍ଟ କରୁଚିପା, ଏଇ ଯୋଉ ଉଁ ମଝି କଙ୍କାଳ ର ଯୋଉ ମେରୁଦଣ୍ଡ ହାଡ଼ଟା ଖୋପଟା ଛାଡ଼ି ଯାଇଛି।
ଆଚ୍ଛା, ଆଉ ଖାଇସାରିଲେଣି?
ହଁ ଖାଇଥିଲି, ପୁଅ ଯାଇଥିଲା ଡିୟୁଟି ଆଣିକି ଆସିଥିଲା ସବୁ, ବରା, ଆଳୁଚପ୍। ବ୍ରେଡ୍ ଚପ୍। ଘୁଗୁନି ଆଉ ଆଣିକି ଆସିଥିଲା ଖାଇଛି ଆଉ, ଖାଇକି ମେଡ଼ିସିନ ଖାଇଛି।
ହଁ ଆପଣଙ୍କ ବୋହୂଙ୍କ ସହିତ କଥା ହଉଥିଲି ସେ ବହୁତ ଭଲ।
ହଁ ଏହିଁ ବୈଶାଖ ମାସ ବାହାଘର। ତାର କରିଥିନି।
ଆଚ୍ଛା, ଏବେ ମ୍ୟାରେଜ ହେଇଛି, ହଁ ସେବେ କହୁଥିଲେ ନୂଆ ମ୍ୟାରେଜ ହେଇଛି। ସେ ଆପଣଙ୍କ ସହିତ କଥା ହେବା ପାଇଁ କହୁଥିଲେ, ମୁଁ ସେତେବେଳେ କଲ କରିଦଥିଲି। ମୁ ପଛରେ କଲ୍ କରିଵେ, ମୁଁ କଥା ହେବି ଆଉ।
ସେ।
ଆଉ ଆଜି ରୋଷେଇ କଣ ହଉଛି?
ରୋଷେଇ -ଫୁଲକୋବି ଆଳୁ ଭାଜିଲାଣି, ଭାତ ବସେଇଛି, ଡାଲି ବସେଇଛି, ମାଂସ ପାଇଁ ପୁଅ ଯାଇଛି, ମାଂସ ଆଣେ କଷେଇବ, ତାର ଖାଇବେ ପୁଅ ନେଇକି ରୁଟିି ଦି ଖଣ୍ଡ କରିଦବ ସେ ନେଇକି ଯିବ ଆଜି ତାର କଣ ବି ସି କହୁଥିଲା ଡ଼ିଉଟି ହଁ କହିଲା ବୋଉ ମତେ ବି ସି ମତେ ଯାଆହେନେ ଦବୁଲୋ ଖାଇବା ପାଇଁ ମୁଁ କହନି ତାହାଲେ ରୁଟି କରିଦିଅ ମାଂସ କଷା ଦେଇଦେବୁ ତାର ଖାଇବ ସେଠି ଆଉ।
ଆଛା ଆପଣ ଯେତେ ପାରୁଛନ୍ତି ସେତେ ରେଷ୍ଟ କରନ୍ତୁ ମେଡିସିନ ଖାଆନ୍ତୁ। ଧ୍ୟାନ ରଖନ୍ତୁ ଆପଣଙ୍କ ଦେହ ତ ଏତେ ଖରାପ ଅଛି।
ହଁ ଲୋ ମା ଆମ ଏଇ ବାହାର ଘର କାମ ତ ହେ ସରି ନଥିଲା ଆଗରୁ କରିନଥିଲୁ ଘର କାମ କରିଦେନି ମୋର ବୟସ ଆସିକି ଛପ ଛପନ ସତାବନ ହେଲାଣି। ଆଉ ସଉଟୁ ଦଶ ବାର ଜଣ ଲେଖାଁ ମିସ୍ତ୍ରୀ ପଡ଼ିଲେ ସେମାନଙ୍କୁ ଜୋଉ ଟାଇଲ ବସିଲା ତାଙ୍କର କଲର କଲେ ପୁଟି ମାଇଲେ କଲର କଲେ ଏରା ସବୁ ଘର ଜୋ ସବୁ ଘର ବାହାର ସବୁ ଟାଇଲ ଫାଇଲ ବସେଇଲେ ସବୁ ଲୋକଙ୍କୁ ଖାଇବା ପିଇବାକୁ ଦେନି ସବୁ ରୋଷେଇବାସ କନି ସେଇଠୁ ତ ଇଏ ଥିଲା ତାପରେ ବାହାର ହେଲା ବାହାଘର ପରେ ପରେ ତ ଆଠ ଦିନ ହେଇନେଇ ଏମିତି କଙ୍କାଳଟା ବାହାରି ପଡ଼ିଲାଉ ଆଗରୁ ହେଇଥିଲା ବେଲ୍ଟ ଫେଲ୍ଟ ପିନ୍ଧିଥିନି କଟକ ଯାଇଥିନି ଆଉ ଏଇ ଏବେ ଯାଈଥିନି ଆଉ ଘଷିପୁରା ଯେ କଟକରୁ ଯାଇଥିନି ଯେ କଟକ ମେଡ଼ିସିନ ଖାଇଥିନି କମି ଯାଇଥିଲା ଫେର୍ ତ ଚାରି ଛଅ ଛ ବର୍ଷ ହେଲାଣି କମି ଯାଇଥିଲା ଏଇ ହଟାତଶ କି ପ୍ରେସର ପଡିଗଲା ଯେ
ବୟସ ହେଲାକୁ ତାପରେ କାମ ଟିକେ ପ୍ରେସର ଯୋଉ ପଡିଗଲା ଏ ସେ ସବୁ ବାହାରୁଛି ଆଉ। ମୋ ମାଙ୍କର ପରା ତାଙ୍କର ସେମିତିକା ଦେହ ଖରାପ ତାଙ୍କ ଙ୍କର ସବୁବେଳେ ଆଣ୍ଠୁ ଗଣ୍ଠି ସବୁ ଦରଜ ରୋଗ ସେ ଚାଲି ବୁଲି ବି ପାରନ୍ତିନି ତା ତାଙ୍କର ସେଇ କଙ୍କ ଙ୍କାଳ ତ ପୁରା ବଙ୍କି ଯାଇଛି ଅଣ୍ଟା ପାଖ ହାଡ ପୁରା ଉଁ ବଙ୍କି ଯାଇଛି ସିଏ ଛି ଛିଡ଼ା ହେଇପାରନ୍ତିନି ସିଧା ସେ ଯାହା କରନ୍ତି ନଈ ନଈ କରନ୍ତି ଏବେ ତାଙ୍କ ଆଣ୍ଠୁ ଗଣ୍ଠି ସ ସବୁ ହାତ ଗଣ୍ଠି ସବୁ ଧରୁଛି ସିଏ ବି ଏଇନା ଆଉ ଚାଲି ବୁଲି ବି ପାରୁନାହାନ୍ତି। କି ଯାହା ସେ କଷ୍ଟେ ମଷ୍ଟେ କରୁଚନ୍ତି।
ଆଉ ତା ମ ଭାଇ ବଡ଼ ନାହାନ୍ତି କିଲୋ ମା?
ହଁ ମୋର ତିନି ଭାଇ ମୋ ଉପରେ ବଡ ମୁଁ ତାଙ୍କ ତଳେ ସାନ। ହଁ ବାହାଘର ବଡ ଭାଇଙ୍କର ହେଇଛି କେବଳ ଆଉ ବଡ ବା ହଁ ଭାଉଜ ଅଛନ୍ତି।
ମାଆଙ୍କର ଭାଉଜ ଆସି ନଥିଲେ ତାପରେ ମୁଁ ବି ଛୋଟ ଥିଲି ମା ଛୋଟ ବେଳୁ କାମ କଲେ ତାଙ୍କର ମାନେ ବହୁତ କାମ କରିୁଥିଲେ ନା ଆଗରୁ ସବୁ କାମ ଅଧିକା ଥାଏ ନା
ଆଗ କାମ ଆଜିକାଲି ଛୁ
ସେଇ ଆଜିକାଲି ସବୁ ହେଇଗଲାଣି ଗ୍ୟାସ ସରେ କରିଦେଲେ କଣ ତା ଭିତରେ ବି ପ୍ରାୟ ଖାଇବା ବି ଗୋଟେ ଗୋଟେ ଜାଗାରେ କରୁନାହାନ୍ତି ଅରର୍ଡ କରିଦଉଛ ଚନ୍ତି ଆଗରୁ ଗାଁ ଗହଳିରେ ମା ମାନେ କେତେ କାମ କରିକି ଗାଈ ଗୋରୁ ତା ଦେହରେ ବିଲ ବାଡି ସବୁ କଲା ବେଳକୁ ବୟସ ହେଲେ ସେ ସବୁ ଭାହାରୁଚି ଆଉ।
ଆଗରେ ପାଣି ଫାଣି ହୁହନ୍ତି ସେଇ ତ ଆଣ୍ଠୁଗଣ୍ଠିଟା ଏରା ପୁରୁଣା ରୋଗ ଆଉ ବଂଶ
ହଁ ଆଣ୍ଠୁ ଗଣ୍ଠି ବହୁତ ପୁରୁଣା ରୋଗ ତାଙ୍କର ବହୁତ ବର୍ଷ ହେଇଗଲାଣି ତାଙ୍କର ଏଇଟା ଯାହା ଯେମିତି ଆଗରୁ ଥିଲା ଏବେ ଦିନକୁ ଦିନ ଅଧିକା ଅଧିକା କା ବଢି ଚାଲିଚି
ଆ ବୟସ ଗଲା କତିରୁ ବଢିବନି।
ହଁ କଟକ ରେ ନେଇକି ବହୁତ ଥର ଦେଖେଇକି ଆସିଲୁଣି। କଟକ ମେଡିକାଲ୍ ରେ ଦେଖଉଛି ଯୋଉଠି ଦେଖା ସେ ବହୁତ ବଢି ବଢି ଚାଲିଛି କିଛି ମେଡିସିନ୍ ସିନ୍ ବି ଆଉ କାମ କରୁନି ଡକ୍ଟର କହୁଚି ମେଡ଼ିସିନ୍ ସବୁ ଦେହରେ ଆଉ କାମ କରୁନି। ଆୟୁର୍ବେଦିକ୍ ବି ଦେଲୁ ହଁ ଆୟୁର୍ବେଦିକ୍ ବି ଦେଲୁ ସେଟା ବି କାମ କରୁନି। ଆଉ ଏଇଟା ଆମର ଏଲୋପାତି ଉପରେ ଦେଲେ ତ ମେଡ଼ିସିନ୍ ଗୁଡ଼ା ଦେହରେ ପୁରା ଇଏ ହେଇଗଲାଣି ସେ କିଛି କାମ କରୁନି। ଗଣ୍ଠି ଫଣ୍ଠି ପୁରା ଫୁଲିକି ବାହାରି ପଇଲାଣି ସବୁ। ହାଡ଼ ଗୋଡ଼ ପୁରା ମାନେ ଜାଣିକି ପୁରା କମ୍ ହାମ୍ ଉପରକୁ ଦେଖାଯାଉଚି ହାଡ଼ ଗୋଡ଼ ଆଉ ଦେହ ପରିସ୍ଥିତି ସବୁ ଏମିତିକା ତା ଦେହରେ ସେ ଚାଲି ପାଉନାହାନ୍ତି ଯାହା ନଇଁ କି ଟିକେ ଟିକେ ପାଦେ ପାଦେ ଚାଲୁଥିଲେ ପା ପାଦ ଫାଦ ବି ଫୁଲିକି ସବୁ
ଏମତି ଦେହ ପା ସବୁ ତାଙ୍କର ଏମିତିଆ କଷ୍ଟେ ମଷ୍ଟେ ଚାଲିଚି।
କଣ କରିବେଲ ମା ଏମିତି ହେଲେ କଣ କରିବ ସିଏ ଖାଇ ନିଜେ ତାଙ୍କ ନିତ୍ୟକର୍ମ କରିପାରୁଚନ୍ତି ନା।
ହଁ ନିତ୍ୟକର୍ମ କରୁଚନ୍ତି ସେଇ ଶାଢୀ ବି ଖଣ୍ଡେ ପିନ୍ଧୁଚନ୍ତି ବହୁତ କଷ୍ଟରେ ଛିଡ଼ା ହେଇ ବୋଉ ଅନାନ୍ତୁ ବହୁତ କଷ୍ଟରେ ପିନ୍ଧୁଛନ୍ତି ସିଏ ତାଙ୍କୁ ପିନ୍ଧୁନାହାନ୍ତି ନାଇଟି ଫାଇ ସିଏ ତାଙ୍କୁ ସେଇଟା ଆଜିିକାଲି ହଁ ଆ ଆଜି କାଲିକି ଆଜି କାଲିକା ପିନ୍ଧିବା କଥା ସିଏ କିନ୍ତୁ ପିନ୍ଧୁ ନାହାନ୍ତି ନାଇଟି ଫାଇଟି। ହେଲା ସେ ପିନ୍ଧି ନାହାନ୍ତି ଦିନେ କାଳେ ତ ତାଙ୍କୁ ସେଥିପାଇଁ ଭଲ ଲାଗୁନି
ସେଇଆପା ମତେ ପା କହୁଛନ୍ତି ସେ ଅଣ୍ଟା ଏମିତି ହେଲା ଯା ତୁ ନାଇଟି ପିନ୍ଧି ମୁଁ ହେରା ହେରା ତ ନାଇଟ ପିନ୍ଧିନି।
ଆ ସେଇଟା ଯୋଉମାନେ ପିନ୍ଧି ନାହାନ୍ତି ତାଙ୍କୁ ଟିକେ ଅସୁବିଧା ହଉଚି
ଅସୁବିଧା ହବନି କେମିତି ଆମେ ଯେମିତି ମା ରୋଷେଇ କରୁଥୁନେ ଏ ଆମ ବୋହୂ ହେରିକା ସେମିତି ରୋଷେଇ କରିବେ ନା।
ଆଉ ହବନି ସେମିତିକା ମାନେ ମାଉସୀ ଆମେ ବି ଆଉ କରି ପାରିବୁନି ଯୋଉ ହାତ ମା ହାତ ରନ୍ଧାରେ ଥାଏ ଜେଜେ ମାଙ୍କ ହାତ ରନ୍ଧାରେ ଥାଏ ସେଟା ଆଉ ଆମେ ଯେତେ ଚେଷ୍ଟା କଲେ ବି ତାପରେ ଆଜିକାଲି ଆଗରୁ ଥିଲା ସବୁ ପିଓର ଜିନିଷ।
ହୁଁ।
ମାନେ ନିଜ ବାଡ଼ି କ୍ଷେତ ଇଏରେ ବିଲରେ ଏବେ ସବୁ ସାର ପଇଲା। ସବୁ ଏବେ ମାନେ ମାନେ ପରିବା ଗୋଟେ କିଣିଲେ ବି ସିଏ ବି ଭେ ଯାଲ୍ ଆମେ ଗୋଟେ ଯଦି ନିଜେ ବି ଲଗଉଚେ ବି ତା ଦେହରେ ବି ଭେଜାଲ୍ କରିବାକୁ ପଡ଼ୁଚି ଆଜି କାଲିକା ଆଉ ତିହି ନାହିଁ ହଁ ଭାତ ବି ଆଜିକାଲି ସବୁ କୌଣସି ଜିନିଷ ଆଜି କାଲି ଆଉ ପିଓର ନାହିଁ। ଗୋଟେ ତେଲ ବି ଆମେ ଖାଉଚନ୍ତି ତେଲରେ ବି ବହୁତ ଭେଜାଲ୍। ତ ଆଜି କାଲି ଗ୍ୟାସ ପ୍ରୋବ୍ଲେମ୍ ବି ବହୁତ ରହୁଚି ଦେହ ପା ବହୁତ୍
ମୋର ପା ପ୍ରବଳ ଗ୍ୟାସ୍ ଅଛି ମୋତେ ସେଇଥିପାଇଁ ପାଟି କରୁଚନ୍ତି କାଲି କା
ଖରାପ ରହୁଚି।
ଆମେ ମାଲୋ ଆ ଆମ ଶାଶୁ ଶ୍ୱଶୁର ବଞ୍ଚିଥିଲେ ଅଶୀ ବର୍ଷ ପର୍ଯ୍ୟନ୍ତ ଆ ଆମେ ଷାଠିଏ ପଞ୍ଚଁଷଠି ବର୍ଷ ପର୍ଯ୍ୟନ୍ତ ବଞ୍ଚିବୁ କି ନ ବଞ୍ଚିବୁ ଆମ ଛୁଆ ପିଲା ତୁମେମାନେ ସ ସବୁ ଏତେ କଣ ଏତେ ବର୍ଷ ପାଇଁ ବଞ୍ଚିପାରିବ ନା କଣ ଭାବୁଛ। ତମ ତଳେ ଯଉଁ ପିଢ଼ି ହେବେ ସିଏ ଆହୁରି ତାଠାରୁ କମ୍ ବୟସ ବଞ୍ଚିବେ।
ମାଉସୀ ଏଇଟା ଆପଣଙ୍କ ନମ୍ବର।
ହଁ ହଁ।
ହଉ ମାଉସୀ ମୁଁ ରଖୁଛି ଏଇ ନମ୍ବରରେ ପୁଣି କଲ କରିବି?
ହଁ ହଁ।
ହୋଉ